ହଁ।
ଆଉ କଣ କରୁଥିଲେ?
ଏ ଏବେ ଏ ଆପଣଙ୍କୁ ତ କହିଥିଲି ମୁଁ ଗୋଟେ ଶ୍ରାଦ୍ଧ ଖାଇଆକୁ ଯିବି ବୋଲି, ଯାଇଥିଲି ଏବେ ଖାଇକି ଆସିଲି। ଏବେ ବସି ଅଛି ବଡ ଭାଇ ଜଣେ ବସିଛନ୍ତି ମୋ ପାଖରେ ଆପଣ ତାଙ୍କୁ ଚିହ୍ନିଛନ୍ତି ମଧ୍ୟ? ଆ ତାଙ୍କର ଟିକେ ଗୋଡ଼ ଏବେ ଯୋଉ ନିମ୍ନ ଭାଲ ଟିକେ
ଆଉ ତାଙ୍କ ତାଙ୍କ ଗୋଡ଼ ଏବେ ଭଲ ଅଛି ନା?
ହଁ ତାଙ୍କ ଗୋଡ ଏବେ ଭଲ ଅଛି ସିଏ ଏବେ ଆମ ଗ୍ରାମ ଦେବୀ ଙ୍କ ପାଖ ଯୋଉ ଖେଳ ହଉଛି। ସେଠି ମଧ୍ୟ ଯାଇକି ତାଙ୍କ ଖେଳର ପ୍ରଦର୍ଶନ ଦେଖଉଛନ୍ତି। ହଁ।
ତାଙ୍କୁ କହିବେ ଟିକେ ଅଳ୍ପ ଖେଳା ଖେଳି କରିବେ ନହେଲେ ଗୋଡ ଟା ଭଲ ହବା ପାଇଁ ଟିକେ ସମୟ ଲାଗିବ।
ଆଜ୍ଞା। ମୁଁ ମଧ୍ୟ ସେଆ ତାଙ୍କୁ କହୁଛି କି ଆପଣ ଟିକେ କମ୍ ଖେଳା ଖେଳି କରନ୍ତୁ ଆପଣଙ୍କ ଗୋଡ ଟିକେ ଏଠ । ଠିକି ହେଇନି କିଛି ସମୟ ଲାଗିବ ଆଉ ଆପଣ କଣ କହୁଥିଲେ କିଛି ଦିନ ତଳେ ତ ଯୋଉ ଆ ମୁଁ ଭାବୁଥିଲି ଗୋଟେ କୁକୁଡା ଆଉ ଗୋଟେ କରିବି।
ଆଜ୍ଞା।
ହଁ ଆପଣ ଟିକେ ଆପଣ ତ ସେ ବିଷୟରେ ଅଭିଜ୍ଞ। ଆପଣ କରିଛନ୍ତି ଆପଣଙ୍କର ଇଏ ଅଛି। ଏକ୍ସପିରିଏନ୍ସ ଅଛି ଆପଣ ଟିକେ କହୁନାହାନ୍ତି କେମପରି କେମିତି କରିବା ର ଅଛି କୁହନ୍ତୁ?
ତାହେଲେ କୁକୁଡ଼ା ଚାଷ କରିବେ?
ଆଜ୍ଞା କୁକୁଡ଼ା ଚାଷ କରିବି।
ଆପଣଙ୍କର ଜାଗା ଅଛି କି? ଗୋଟେ ଘର ଟାଇପ ର କରିବାକୁ?
ଆଜ୍ଞା ମୁଁ ଗୋଟେ ଖୋଲା ପଡିଆଟି ନେଇଯାଇଛି କାରଣ ଗାଁ ମଧ୍ୟରେ କଲେ ଆ ସେ ଗାଁ ଲୋକ ମାନଙ୍କର ସେ ଯୋଉ ଦୁର୍ଗନ୍ଧରେ ଗାଁ ଲୋକମାନେ କହିବେ ହେ ବେଶୀ କମ୍ପ୍ଲେନ୍ କରିବେ। କରିବେ ସେଥିପାଇଁ ମୁଁ ମୋ ଗୋଟେ ଖୋଲା ପଡିଆ ନେଇଯାଇଛି ସେଥିପାଇଁ କୁହନ୍ତ ତାପରେ
ସେଠି ପାଣି ଆଉ ବିଦ୍ୟୁତ ସୁବିଧା ଅଛି ନା?
ଆଜ୍ଞା ପାଣି ବିଦ୍ୟୁତ୍ ସୁବିଧା ଅଛି ଆଜ୍ଞା। କୁହନ୍ତୁ?
ହଁ ହଁ। ଶୁଣନ୍ତୁ ଅ ବଡ କୁକୁଡ଼ା ଆଣି ବାପାର କରିବା ଅପେକ୍ଷା। ଆପଣ କୁକୁଡ଼ା ଛିିଆଁ ଆଣିକି
ହୁଁ।
ତାକୁ ଦାନା ପାଣି ଯତ୍ନରେ ରଖିକି ବଡ କରିକି ବିକିଲେ ଆପଣଙ୍କର କମ୍ ଖର୍ଚ୍ଚରେ, ବେଶୀ ଲାଭ କରିପାରିବେ।
ଆଜ୍ଞା।
କିନ୍ତୁ ପରିଶ୍ରମ କରିବାକୁ ପଡିବ।
ଆଜ୍ଞା ପରିଶ୍ରମ ନ କଲେ କିଛି ହେଲେଣି ଆଜ୍ଞା।
ଆଜ୍ଞା।
ଆଜ୍ଞା।
ହେଲେ ଚିଆଁ ଆଣିବେ ବୋଲି ଭାବୁଛନ୍ତି?
ଆଜ୍ଞା।
କେତେ ଖଣ୍ଡେ କୁକୁଡ଼ା ଆଣିବେ ବୋଲି ଭାବୁଛନ୍ତି?
ଆପଣ, ମୁଁ ଆପଣଙ୍କୁ କହିଦେଉଛି ମୁଁ ନେଇଛି ମୁଁ ଭାବୁଛି ଏବେ ପ୍ରଥମେ ଯେ ତ ଯେହେତୁ ନୂଆ ଆରମ୍ଭ କରୁଅଛି ଭାବୁଛି ଦୁଇଶହ ଖଣ୍ଡେ ଏ କୁକୁଡ଼ା ଆଣିକି ରଖିବି।
ଛୋଟ କୁକୁଡା ଏତେ କମ କରନ୍ତିୁନି। ପାଖାପାଖି ଏକ ହଜାର କୁକୁଡା ରଖିପାରିବେ।
ଆଜ୍ଞା, ଆପଣ ଏଇ ଯୋଉ ଗ୍ରୀଷ୍ମ ଏଇଟା ଯେହେତୁ ଗ୍ରୀଷ୍ମ ଋତୁ। କୁକୁଡା ମାନେ ଆପଣ କେବେ ରହିବେ, କଣ କରିବେ, କିପରି ମାନେ? ଭଲରେ ରହିପାରିବେ ଆପଣ?
ଆପଣ କହୁଛନ୍ତି ପଡିଆ ଜାଗା ସେଠି ପାଗଟା ବି ଟିକେ ଥଣ୍ଡା ରହୁଥିବ, ବୁଝିଲେ ନା?
ଆଗ ଆଜ୍ଞା ଆଜ୍ଞା।
ଜଳ ସୁୁବିଧା ବି ଅଛି ଆପଣ କୋଉଚନ୍ତି? ତ ହାଲ କା ଜଳ ସେଚନ ଏବଂ ପଙ୍ଖା ର ଉପିଯୋଗିତା କଲେ, ଟିକେ ଗରମ ରୁ ରକ୍ଷା ପାଇ ପାରି
ଆଜ୍ଞା। ଆପଣ ଗୋଟେ ତ କୁକୁଡ଼ା ଚାଷ କରି ଥିଲେ ଆଉ ଆପଣ ବଢେଇକି ତାଙ୍କ ମଧ୍ୟରେ ସେଠି ମାଛ ଚାଷ ଟା କରଚନ୍ତି। ଆଜ୍ଞା। ହା ମୁଁ ମଧ୍ୟ ସେଇ ବିଷୟରେ ଭାବୁଛି କୁକୁଡ଼ା ଚାଷ ଏବେ ଆ
ଆପଣଙ୍କ କୁକୁଡା, କୁକୁଡା ସାଙ୍ଗେରେ ଆ ଯଦି ଟିକେ ବଡ ଜାଗା ଅଛି ସାଇଡରେ ଗୋଟେ ପୋଖୋରୀ ଖୋଳିକି ମାଛ ଚାଷ ବି କରିପାରିବେ। କୁକୁଡ଼ା ଏବଂ ମାଛ ଚାଷ ଦୁଇଟା ଆଙ୍କ କଲେ ଆପଣଙ୍କର ର ଲାଭ ଟା ଏହା କି-
ହୁଁ
ଆପଣଙ୍କର ମାଛଙ୍କର ଦାନା ଟା ଟିକେ କମିଯିବ। ଆପଣଙ୍କର କୁକୁଡଙ୍କର, କୁକୁଡାଙ୍କର ଯୋଉ
ମଳ
ମଳ, ମୂତ୍ର
ହୁଁ
ପୁରା ମାଛ ଗ୍ରହଣ କରିପାରନ୍ତି।
ଆଜ୍ଞା। ଆପଣଙ୍କର ସିଏ ଆପଣ ଯୋଉ କିହିଲେ ହଁ, ଆପଣ ଯୋଉ କହିଲେ ମାଛ ଙ୍କର ମଳ, ମୂତ୍ର ଯୋଉ ଅ କୁକୁଡାଙ୍କର ମାଛ ସେବନ କରିବେ ଆ ସେଥିଉ ସେଥିରୁ ମାଛଙ୍କର କିଛି କ୍ଷତି ହେବନି ତ?
ଉ ପାଣି ଟା ଟିକେ ସ୍ଵଚ୍ଛ ଦରକାର। ପାଣି ସ୍ୱଚ୍ଛ ନହେଲେ, ମାଛ ମ ମରିଯିବାର ସମ୍ଭାବନା ଅଛି।
ଧନ୍ୟବାଦ୍। ଆପଣ କୁ ଧନ୍ୟବାଦ ଆପଣ କହିଲେ ଯୋଉ ଏ ବିଷୟରେ, ମୁଁ ସେଇ ବିଷୟରେ ଚିନ୍ତା କରୁଥିଲି ଯେ ତ ମୁଁ ଏବେ ନୂତନ ଆରମ୍ଭ କରୁଅଛି ଆଉ ମୋର ସେ ଅଭିଜ୍ଞତା ନାଇଁ ସେଥିରେ। ଆଉ ଆପଣ କହିଲେ ଆ ଆପଣ କୋହୁନାହାନ୍ତି କୁହନ୍ତୁ କିଛି ଆପଣ
କୁକୁଡ଼ା ଯୋଉ ଆଣିବେ ଏକ ହଜାର ଆଣିବେ ତା ଭିତ- ତିରେ ଦେଶୀ କୁକୁଡ଼ା କୁକୁଡ଼ାର ବିଭିନ୍ନ ପ୍ରକାର ଅଛି। ଦେଶୀ କୁକୁଡ଼ା କିଛି ରଖିବେ
ଆଜ୍ଞା
ଏବଂ ବିଦେଶୀ କୁକୁଡ଼ା କିଛି ରଖିବେ।
ଆଜ୍ଞା।
ଏହାକି ଆପଣଙ୍କର ଲାଭଟା ଏହା ହବ ଯେ, ଦେଶୀ କୁକୁଡ଼ା ଗରମରେ ମଧ୍ୟ
ହୁଁ।
କରିପାରିବେ ଜୀବନ୍ ଯାପନ୍ କରିପାରିବେ।
ଆଜ୍ଞା।
ତାଙ୍କ ସହ ବିଦେଶି କୁକୁଡା ରହିକି ବି
ହୁଁ।
ତାଙ୍କର ହା ହାସ୍ ହ୍ରାସର ମାତ୍ରାଟା କମିଯିବ।
ଆଜ୍ଞା।
ଆପଣ କେବେଠୁ କରିବେ ବୋଲି ଭାବୁ
ଆପଣ କହୁଛନ୍ତି ଯେହେତୁ ଏବେ ଗ୍ରୀଷ୍ମ ଋତୁ ଉ-ଉ କି ଗ୍ରୀଷ୍ମ ରୁତୁ ଅନୁଯାୟୀ ଆପଣ ଯୋଉ ଟିପ୍ପଣୀ ଦେଲେ। ଗ୍ରୀଷ୍ମ ଋତୁ ମୁଁ ଭାବୁଚି ଆର ଗ୍ରୀଷ୍ମ ଋତୁ ଏବେ ଶିଷ ହେବାକୁ ବସିଲାଣି। ଆଉ ଆବେ ଏବେ କିଛି ଦିନ ମଧ୍ୟରେ ମୁଁ ବ୍ୟବସାୟ କରିକି
ହଁ ଶୁଣନ୍ତୁ ଆଉ ଆପଣ ଆପଣ ଯୋଉଁ ପୋଖରୀ ଟା ଖୋଳିବେ ସେ ମାଟି ପକେଇକି ଯୋଉ ଜାଗାରେ କୁକୁଡା ରହିବା ପାଇଁ ସ୍ଥାନ ଟା କରିବେ ସେ ଜାଗା ଟି କେ ଉଚ୍ଚ ଜାଗାରେ କରିବେ ମାନେ ଟିକେ ନାଇ ଯେମିତି ପାଣି ବର୍ଷା ଦିନେ ପାଣି ନ ପଶି ପାରୁଥିବ।
ହୁଁ।
ପାଣି ପଶିଲେ ଏ-ଏ କୁକୁଡ଼ା ମରିଯିବାର ସମ୍ଭାବନା ଅଛି।
ହଁ।
ଆଉ ଘର ଭିତରକୁ ସୂର୍ଯ୍ୟ କିରଣ ଏବଂ ପବନ ପସିଆ ବି ଇ-ଇ-ଇ
ନିତ୍ୟାନ୍ତ ଜରୁରୀ
ହୁଁ ପବନ ଏବଂ ସୂର୍ଯ୍ୟ କିରଣ ଟା ପଷିବା ନିହାତି ଦରକାର।
ଆଜ୍ଞା। ଆପଣ କିପରି କଣ ଆରମ୍ଭ କରିଥିଲେ ଆପଣ କହୁନାହାନ୍ତି କିଛି।
ମୁଁ ଯେତେବେଳେ ନୂଆ ଆରମ୍ଭ କରିଥିଲି ମୋ ବଡ ଭାଇ ଜଣେ ମତେ ବୁଝେଇଥିଲେ ଯେମତି ମୁଁ ଆପ ଆପଣଙ୍କୁ ଏବେ ବୁଝଉଛି।
ହୁଁ ଆପଣ କୁହନ୍ତୁ ହୁଁ କୁହନ୍ତୁ।
ମତେ ସେ କହିଥିଲେ କି?
ହୁଁ। ହୁଁ କୁଅତୁ
ଏମତି କୁକୁଡ଼ା ଚାଷ ଟା କରିଆ ପାଇଁ।
ଆଜ୍ଞା ଆପଣ ଯୋଉ ହୁଁ କୁହନ୍ତୁ।
ତ ଆମର ଥିଲା।
ହୁଁ।
ସେଠି ମୁଁ କିଛି ଦେଶୀ କୁକୁଡ଼ା ଆଣିକି ପ୍ରଥମେ ରଖିଥିଲି।
ଉଁ ହୁଁ ଆଜ୍ଞା।
ଦେଶୀ କୁକୁଡା ଆ ଦୁଇଶହ ଖଣ୍ଡେ ରଖିଥିଲି ସେତେବେଳକୁ କୁକୁଡ଼ା ଚାଷ କରିବାକୁ ମୋର କିଛି
ଇଚ୍ଛା ନଥିଲା।
ଇଚ୍ଛା ନୁହେଁ ଏ ସେମିତି କିଛି ଭାବିନଥିଲି। ଘରେ ରଖନ୍ତି ଯେମିତି ସେମତି ରଖିଥିଲି ଦେଶୀ କୁକୁଡା। ମୋ ବଡ ଭାଇ ଯିଏ ଜଣେ କହିଲେ-କହିଲେ ତୁ ତ ଦୋଷୀ କୁକୁଡ଼ା ରଖିଛୁ
ହୁଁ।
ଆଉ କିଛି ବିଦେଶୀ କୁକୁଡା ଛୁ ଛୁଆ ଆଣିକି ରଖିକି ତୁ ଚାଷ ଏବଂ ବେପାର ବି କରିପାରିବୁ।
ହୁଁ।
ସେବେଠାରୁ ମୁଁ ଏଇ ସଂସ୍ଥାରେ ଅଛି ଆଉ।
ହୁଁ ଆଉ ତାପରେ ଆପଣ ପ୍ରଥମେ ଯୋଉ ଆରମ୍ଭ କଲେ କି ଆଣିଲେ ଅର୍ଥ କୋଉଠୁ ଆଣିଲେ?
ଅର୍ଥ ସେତେବେଳେ ବଡ ଭାଇ କିଛି ସାହାଯ୍ୟ କରିଥିଲେ। ତ ଅ-ଅ ସରକାରଙ୍କ ଠାରୁ କିଛି ଋଣ ଆକାରରେ ଟଙ୍କା ବି ଆଣିଥିଲି ମୋ ପାଖରେ କିଛି ସନ୍ ସଞ୍ଚୟ ବି ଥିଲା ତ ହେଇଗଲା।
ଆଜ୍ଞା। ମୁଁ ମଧ୍ୟ କିଛି ମୋ ପାଖରେ ଅଛି ଟଙ୍କା ଆଉ ଅ ଏବେ ସର ଏଇ ଆପଣଙ୍କ ବଳେ ସେତେବେଳେ ସରକାରଙ୍କର କିଛି ଯୋଜନା ସେପରି ନଥିଲା ଏବେ ସର ଆରୁ ଆପଣଙ୍କ ସମୟରେ ସେତେବେଳେ ଆ ସରକାରଙ୍କର କିଛି ଯୋଜନା ନଥିଲା। ଏବେ ସରକାରଙ୍କର ନୂତନ ସବୁ ଯୋଜନା ଗୁଡିକ ବାହାରିଗଲାଣି। ଯେହେତୁ ଯେ ଯାହା ଫଳରେ ଆପଣ ସରକାରଙ୍କ ଠାରୁ କିଛି ଟଙ୍କା ଆଣି ଆପଣ ଆପଣଙ୍କର ବେପାର ଚାଷ୍ ଚାଷ ଆରମ୍ଭ କରିପାରିବେ ହଁ ଆପଣ କଣ
ଦେଖନ୍ତୁ ଆପଣଙ୍କର-ଆପଣଙ୍କର ଆପଣ ବି ଜଣେ ମୋର ସାନ ଭାଇ ହେବେ ଆପଣଙ୍କର ଯଦି
ହୁଁ।
କିଛି ବି ଅସୁବିଧା ହୁଏ ତ ଜଣେ ବଡ ଭାଇ ବୋଲି
ହୁଁ।
ସାହାଯ୍ୟ ମାଗିପାରିବେ ମୋ ଦ୍ୱାରା ଯେତିକି ହେଇପାରିବ ଆପଣଙ୍କୁ ସାହାଯ୍ୟ କରିବି। ଆଉ କୁକୁଡ଼ାଙ୍କ ବିଷୟରେ ଗୋଟେ
ହୁଁ।
ଇଏ ଜାଣି ରଖିଥାନ୍ତୁ।
ଆଜ୍ଞା।
କୁକୁଡ଼ାଙ୍କ ବୟସ ଅନୁସାରେ ସେମାନଙ୍କୁ ସନ୍ତୁଳିତ ଆହାର ଯେତିକି ସିଏ ହଜମ କରିପାରିବେ।
ଆବଶ୍ୟକ ଯେତିକି ତାଙ୍କୁ ଆଜ୍ଞା ହୁଁ।
ଆ ସେମାନଙ୍କୁ ସର୍ବଦା ସଫା ଏବଂ ଥଣ୍ଡା ପିଇବା ପାଣି ଯୋଗାଇ ଦେବେ।
ହୁଁ।
ପାଣିଟି ଗରମ ହେଲେ ସେ ବେଶି ପାଣି ପିଇ ପାରିବେନି।
ହଁ।
ପାଣି ବେଶୀ ନ ପିଇଲେ ଗ୍ରୀଷ୍ମ ଋତୁରେ କୁକୁଡ଼ା ମରିଯିବାର ପରିମାଣ ଟା ବଢି ଯାଇପାରେ।
ଆଜ୍ଞା। ଆଜ୍ଞା ଆପଣ କେବେ ଫାଙ୍କା ଅଛନ୍ତି କହୁନାହାନ୍ତି।
ଆପଣ କାମ ଆରମ୍ଭ କଲେ ମତେ କହିବେ ଆମେ ଗୋଟେ କଉ ଦିନ ଯାଇଁକି ଦେଖା ଦେଖି କରିବା। ଆଉ ଯଦ ଯେତେବେଳେ କୁକୁଡ଼ା ରଖିବା ଷ୍ଟାର୍ଟ କରିବେ ଆରମ୍ଭ ଯେତେବେଳେ ହେବେ।
ହୁଁ।
ତ ସବୁଦିନ ଜାଗା ଟାକୁ ସଫା ରଖିବେ।
ଆଜ୍ଞା।
ନହେଲେ ଅସନା ହେଲେ ସେଇ ଜିନିଷ ସେଗୁରାକୁ ଗ୍ରହଣ କରିବେ କୁକୁଡ଼ା।
ଆଜ୍ଞା ଆପଣ ରଖିବେ କି ଟିକେ ଯୁ
ଭଲ ନୁହେଁ ଆଜ୍ଞା।
ଆପଣ ରଖିବେ କି ଟିକେ ମୁଁ ଯିବି ଯାଇଥାନ୍ତି କାମ ଥିଲା।
ଆଜ୍ଞା ଆଜ୍ଞା ଆପଣ ଫାଙ୍କା ହେଲେ ମୋତେ କଲ୍ କରିପାରିବେ। ରହୁଚି ନମସ୍କାର।
ଆଜ୍ଞା ନମସ୍କାର।